ହାଲୋ।
ହଁ କଣ କରୁଥିଲ?
ଏଇ ଖାଇକି ଟିକେ ରେଷ୍ଟ ନଉଥିଲି।
ଆଉ ତମ ମାମାଙ୍କ ଦେହ ଭଲ ହେଲା?
ଉଁ ଆପଣ କେମିତି ଜାଣିଲେ?
ହଁ କହୁଥିଲ ତ ହଷ୍ଟେଲ ରେ ଥିଲ ଆସିଲି ଦେହ ଖରାପ ହେଲା ବୋଲି ମାମାଙ୍କର।
ହଁ ତାଙ୍କ ଗୋଡ ସେଇ ଫ୍ରେକ୍ଚର ହେଇଥିଲା
ଗୋଡ
ହଁ ସେ ହଉଚି ପ୍ଲାଷ୍ଟର ଆଜି କିଛି ଜଣ ଆମିଷ ଖାଇନୁ ଆଉ କିଛି ଜଣ ନିରାମିଷ ଖାଇଲେ। ଆମିଷରେ ହେଇଥିଲା ଚିଙ୍ଗୁଡି ଘାଣ୍ଟ ଆଉ ମାଛ ତରକାରୀ ଆଉ ଡାଲମ ଡାଲି ହଁ ଡାଲି ଆଉ କାକୁଡି ଆଉ।
ଉଟି କରୁଚ?
ଆଜ୍ଞା ନାଇଁ ଷ୍ଟଡି କରୁଚି। ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା ଆ ପିଜି କରିବି।
ଆପଣ କଣ କରୁଚନ୍ତି ଏବେ?
ମୁଁ ଏବେ ଗାଲ କଂପ୍ଲିଟ୍ କରିକି ହାଉସ ୱାଇଫ ଘରେ ଆଉ। ମ୍ୟାରେଜ ହେଇଯାଇଚି ଆଉ।
ଉଁ ନୂଆ ବୋଧେ?
ନା ନା ନା ନା ସେବେନ ଇଅର ହେଇଗଲାଣି।
ସେଭେନ ଇଅର ଆଉ ପୁଅ ଝିଅ କେ ମାନେ କେତେ ଜଣ?
ପୁଅ ଗୋଟେ ମୋର ଉଁ ଫାଇପି ପ୍ଲସ୍ ହେଇଗଲାଣି ତାକୁ।
ଓ ହଁ!
ଆଉ ଅନର୍ସ କଣ ଅଛି ଆପଣଙ୍କର ଆର୍ଟସ୍?
ହଁ ସାନସ୍କ୍ରିଟ ଅନର୍ସ।
ଆଟି ମୋର ଓଡ଼ିଆ ଅନର୍ଶ ଥିଲା ଆଉ।
ହଁ ଆପଣଙ୍କର କ
ଆଉ ବର୍ଷା ସିଆଡେ ହଉଚି ହଁ ଆଜ୍ଞା ବର୍ଷା ସିଆଡେ ହଉଚି?
ହଁ ପୁରା ଅନ୍ଧାର ପୁରା
ହଁ ବାଇ ଇଆଡେ ସେମିତି ବର୍ଷା ହଉଚି। ଆଁ ଛାଡୁନାଇଁ ଟୋଟାଲି ସକାଳୁ ଏଇ ଏଇ ଏଇ ଏଇ ଜଷ୍ଟ ଅଧ ଘଣ୍ଟା ହବ ଛାଡିଚି ଆଉ।
ହଁ ଆପଣ କୋଉଠୁ କହୁଛନ୍ତି ମା ଘର କୋଉଠି?
ମୁଁ ଏଇ ପାଖା ପାଖିରୁ କହୁଚି ଆଉ।
ଅହଁ। ହଁ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୁଁ ମୋ ବାମ ଭଉଣୀ ସାନ ଭଉଣୀ ମା ବାପା ବଡ଼ ବାପା ବଡ ମା ଆଉ ଦି ଜଣ ଭାଇ।
ଆଚ୍ଛା ଯୋଉ କୁଆଡେ ବୁଲା ବୁଲି କରିବାକୁ ଯାଇନାନ୍ତି ଏ ବର୍ଷ?
ଅ ହଁ ବହୁତ ଜାଗା ବୁଲିଚି।
ହେଁ ଏ ଖରାରେ?
ହଁ ଖରାରେ ପ୍ରାୟ ଶୀତ ଦିନ ଟାଇମ ର ଏକଜାମ ରହି ଯାଇଥିଲା ନା ସିକ୍ସ ସେମିଷ୍ଟାର୍
ଓ ସେ ଟାଇମରେ ବେଶୀ ବୁଲିଚି ତଥାପି ଏ ଶୀତ ଦିନ ଟାଇମରେ ବେଶୀ ବୁଲି ପାରିନି। ଏଁ ଯାହା ଯେତିକି ବୁଲିଚି ଗରମ ଦିନରେ ସତ କଥା ବହୁତ ବୁଲିଚି।
ଏ ବିଶ୍ଵାସ କର ରଜରେ କେନ୍ତା ହେଲା କହିଲ ମାନେ ରଜରେ ବି ଟିକେ ବର୍ଷା ବି ହେଲା ନାଇଁ ମାନେ ଯୋଉ ଗୁଳୁଗୁଳି କରିଥାଏ ରଜ କେମିତି ପାଳିଲ?
ରଜ ପୁରା ଘରେ ରହି ରହି ଗଲାକୁଆଡେ ଯାଏନି ରଜ
ଘରେ ଦୋଳିଲାଗିଥିଲା।
ନା ଆଉ ବଡ ପିଲା ହେଲୁଣି ଦୋଳି ଆଉ
ଆଉ ପୋଡପିଠା ଖାଇଥିଲ,
ପୋଡ ପିଠା ଆମର ତ ଜଣେ ମରି ଯାଇଥିଲେ ବଡ ବାପା ବର୍ଷିକ ମାନେ ବର୍ଷେ ପୂରିନି,
ହ
ହେଇ ନଥିଲା। ପୋଡ଼ପିଠା ଏବେ ଆଜି କି କାଲି ଭିତରେ ଘରେ ପୋଡ଼ ପିଠା ପୋଡା ହବ ପର୍ବପର୍ବାଣୀରେ। ତ ପୋଡା ହେଇପାରିବନି ନର୍ମାଲ ଦିନରେ ପୋଡ଼ିଵେ ହଁ। ଆପଣ କେମିତି ରଜ ସେଲିବ୍ରେଟ କଲେ।
କଣ ସେଲିବ୍ରେଟ କରିବୁ ଘରେ ତ ଆମର ପିଠା ତରକାରୀ ଆମେ ତ ସେଲିବ୍ରେଟ ଆମର କିଚେନ କାମ ଆଉ ଆମର ଏଇ ଟା ହି ରଜ କରିବୁ ଖାଇବାକୁ ଦବୁ ଲାଷ୍ଟ କୁ ନିଜେ ହଁ ଆମର ଆଉ ମ୍ୟାରେଜ ପରେ ରଜ କଣ ଏଇ ଟିକେ ଯାଇଥିଲୁ ଏଇଠି ଟିକେ ମହୋତ୍ସବ ସବୁ ପଡିଥିଲା ଯେ ଯାଇଥିଲୁ ଜଷ୍ଟ ଟିକେ ଖେଳି ଦେଇକିନା ପଳେଇ ଆସିଲୁ। ଆଉ ସେମତି ଇଏ ମାନେ।
ଭାଇ ନେଇ ଯାଇଥିଲା ବୁଲେଇବାକୁ ଦେଖିଲା ବେଳକୁ ପୁରା, ପଡିଆ କାଦୁଅ ସେ ଦୋଳି ଫୋଳି ସବୁ ଝୁଲୁଚ଼ି। ଓଦା ହେଇଯାଇଛି ପୁରା ବର୍ଷା, ଆଉ ଇଛା ହେଲାନି କଣ ଯେ, ଏବେ କଣ ପର୍ବପର୍ବାଣୀ ସବୁ ଯାଇକି ଖାଲି ବାହାରୁ ଟିକେ କଣ ଖାଇଦେଇ ଆସିବା କଥା, ଏବେ ତ ଆଉ କେହି ଡ୍ରେସ ବି ସେମିତି କିଣୁତେ ଯାଉନାହାନ୍ତି ମାନେ ଏବେ ତ ସବୁ ଅନଲାଇନ ସପିଙ୍ଗ, ଅନଲାଇନ ଅର୍ଡର କର ଘରେ ରୁହ। ଡ୍ରେସ ଆଇଲା ଘରେ ପିନ୍ଧିକି ଫଟୋ ଉଠାଅ ଖାଲି କ୍ୟାମେରା ଅନ ମାନେ ପର୍ବପର୍ବାଣୀ ସେଲିବ୍ରେଟ ଆଉ ସେମିତି କିଛି ନାଇଁ
ନା ନା ମତେ ରଜରେ କଣ କହିଲ ମତେ ବୁଲାଣି ଟା ହିଁ ଭଲ ଲାଗେ। ନା ମତେ ମାନେ ବୁଲାଣି- ଯେତେ ଖାଇ ମୋର ଭଲ।
ହଁ। ଆଉ ଆପଣଙ୍କର ଆଜି କଣ ହେଇଥିଲା ଖାଇବା।
ହ୍ୟାଲୋ।
ମୁଁ କହିଲି କଣ ଆଜି ଖାଇବା ହେଇଥିଲା ଖରା ବେଳେ?
ଆଜି ଡାଲି ହେଇଥିଲା କଲରା ଆଳୁ ଭଜା ସେ ଯୋଉ ମଦରଙ୍ଗା ଶାଗ ସିଏ ଭଜା ଆଉ ଉଁ ଆଳୁ ଭର୍ତ୍ତା, ଡାଲି, ଭାତ ଆଜି ଆଇଁଷ କିଛି ହେଇ ନଥିଲା ଆଜି ଜଷ୍ଟ ନେଇକି ଆସିଲି। ଶନିବାରେ ନା,
ନା ନା ରବିବାର।
ହଁ ରହିବାରେ ଖାଉ ଯେ ଆଜି ଆଣି ନାହାନ୍ତି ଲେଟ ରେ ଗଲେ ତ ଖାସି ମୁଣ୍ଡ ଆଣିବା ପାଇଁ କି, ଅଇଖା ବସେଇଛି ତ ଅଇଖା ବସେଇଲେ ରା ତିରେ ଗ୍ରେଭି ଟାଇପ ର କରିଦେଲେ ମାନେ ପ୍ରାଏ ଟାଇପ ର କରିଦେଲେ ରାତିରେ ରୁଟି ଫୁଟି କରି ଦେଲେ ଖାଇଦେବେ ସେ ଲେଟରେ ଖାସି ମୁଣ୍ଡଟା ଦେବେନି। କି କାହିଁକନା ଆଗ ଜଷ୍ଟ ମଟନ କାଟି ସାରିଲା ପରେ। ତ ସେ ଲାଷ୍ଟକୁୁ ହିଁ ମୁଣ୍ଡ ଟା ସେ ଦିଅନ୍ତି। ଛଡେଇବେ କେତେ ପ୍ରକାର ତାଙ୍କର ଅଛି ନା।
ଓହୋ, କେବେ ଖାଇନି।
ପାଞ୍ଚ ନା ନା ଏଇ ଖାସି ମୁଣ୍ଡ ନା କଣ?
ନାଁ।
ଯୋଉ ଆମର ମଟନ୍ ଖାଉ
ହଁ।
ସେଇ ଛେଳି ସେଇ ବକ୍ରିର ମୁଣ୍ଡ ଟା ସେଇଆ କୁ କୁହନ୍ତି ଖାସି ମୁଣ୍ଡ। ହ ହଁ ସେଇଟା ଖାଆନ୍ତି ତା ଗୋଡ ଲେଗ୍ ଲେଗ୍ ଚାରଟା ଯାକ ଆଗ ପଛ ଖାଆନ୍ତି ଯୋଉ ଆଣ୍ଠୁ ଗଣ୍ଠି ବା ତ ଆଉ ଯୋଉ ଗୋ ଗୋଡ ହଁ ଶୋ କର ହଁ ଗୋଡ ହଁ ଘୋଡ ସୁପ୍। ସୁପ୍ କରି ଖାଇଲେ ହବ ଫ୍ଲାଏ କରି ବି ଖାଇଲେ ହବ। ଯୋଉ ସେଇଟା ତ ଖାଆନ୍ତି।
ହଁ ସେଇଟା ଜାଣିଚି ମୁଣ୍ଡ ଟା କିନ୍ତୁ ଜାଣି ମୋ ମା ମଟନ୍ ଖାଆନ୍ତିନି ବା ତାଙ୍କର କଣ ଫଳିଯାଏ। କେହି ବି ଖାଆ ମାନେ ଆମ ଘରେ ଯା ବାପା ମାନେ ଭାଇମାନେ ଖାଆନ୍ତି ମୁଁ ଥରିଏ ଫାଷ୍ଟ ଟାଇମ୍ ମଟନ୍ ଖାଇଲି ମୋ ବାପା ମାନ୍
ହଳଦୀ ଲୁଣ ତ ପକେଇବ ସିଝେଇବ ଖାଲି ସୁପ୍ ଟା ଖାଲି ଟିକେ ଦ ଚଷ୍ଟ ଦବ ପାଣି ପିଇବା ପାଇଁ କି। ନହେଲେ ପଇଡ ପଇଡ ପିଉଚନ୍ତି ମାଇସି ମାଉସୀ?
ନା
ହାଁ ପଇଡ ପିଆଉନ ସେ ହାଡ ଟା ଇଏ ଷ୍ଟ୍ରଙ୍ଗ ହବ ଜଲଦି। ହାଡ ମାନେ କଣ କୋଉ ହାଡ ଲ ଲେକ୍ଚର ଫ୍ରାକ୍ଚର ହେଇଯାଇଚି କି?
ହଁ।
କୋଉଟା ଲେଫ୍ଟ ନା ରାଇଟ୍ ସାଇଡ୍ ନା ବା ହଁ ମାନେ କଣ ଆଣ୍ଠୁ ତଳ କୁ?
ହଁ ଯୋଉ ଆମର ଗୋଇଠି ନୁହଁ?
ହଁ ହଁ ଗୋଇଠି ରୁ ଖସି ଯାଇଥିବ ଆଉ ଭାରି ପ୍ରୋବ୍ଲେମ୍ ହଉଥିବ।
ହଁ ସିଏ ଲେଟ୍ କଲା ହଉଚି ଗଲାନି ଲେଟ୍ କରିଦେଲା ଗୋଟେ ମାସ।
ପ୍ଲାଷ୍ଟର ସର୍ଜରୀ ହେଇଚି ନା ଏମିତି ବନ୍ଧା
ପ୍ଲାଷ୍ଟର ପ୍ଲାଷ୍ଟର।
ଅଁ ହଁ।
ହଁ ସେଟା ଖୋଲା ହେଇଗଲାଣି ଖୋଲା ହେଇଗଲାଣି। ଏବେ ମା ମଖନ ଲଗଉଚନ୍ତି ଆଉ ହଁ। ସେଇଆ ଆଉ।
ନା ମୋ ପୁଅର ବି ଫ୍ରାକ୍ଚର ହେଇଯାଇଚି ବା ଆମର ବନ୍ଧା ହଉଚି ହଁ। ତମକୁ ସେଦିନ କହୁନଥିଲି? ମାନେ ପଡୁନି ତମେ କହିଲ ମୁଁ ମାମା ଙ୍କ ସ୍ ପାଇଁ ରୋଷେଇ କରିସାର ଫୋନ୍ ମାରିବି ଆଉ ମାଇଲ ନାହିଁ।
ମୁଁ କହିଥିଲି କି?
ହଁ।
ମୋର ମନେ ନାହିଁ।
ନାଇଁ ମୁଁ କିନ୍ତୁ ଟୋନ୍ ରୁ ଜାଣି ପକୋଉଚି।
ନା ମୁଁ କଥା ହେଇନି କି ହଁ ହେଇଚି ବୋଧେ ମୋର ମନେ ନାହିଁ।
ହ୍ୟାଲୋ ତମେ ପାଇଁ ହ ହଷ୍ଟେଲ ରହୁଥିଲ ହଷ୍ଟେଲ ରୁ ଆଇଲ।
ହଁ ହଁ ଏ ମଝିରୁ କଟି ଯାଇଥିଲା କି କିଛି କାରଣ ପାଇଁ?
ହଁ ତମେ ତ ଏଇ ସେଇ ପଟକୁ କାଟିଦେଲ। କହିଲ ମୁଁ ରଖୁଛି ରୋଷେଇ ସାରି ଅଣ୍ଡା ତରକାରୀ କରୁଥିଲ ପହରଦିନ। କହିଲା ଅଣ୍ଡା ଭୁଜିଆ କରିବୁ ନା, ଆମ୍ବଲେଟ କରିବୁ, ଡାଲମା ହେଇଚି। ଆଉ ମୋତେ ରୋଷେଇ ବେଶୀ ଆସେ ନାହିଁ, ମୁଁ ଯାହା ଟିକେ ବସଉଚି ମାମା କୁ ଯାଇକି ଟିକେ ଟିକେ ପଚାରୁଚି ତମେ ସେଇନା?
ଉଁ ମୋର କାଇଁ ଆଣ୍ଟି ସତରେ ମନେ ପଡୁନି। ମତେ ଲାଗୁଚି ମୁଁ ହେଇନି ଆପଣ ବୋଧେ ଆଉ କାହା ସହିତ ହେଇଥିବେ?
କିନ୍ତୁ ତୋନ ଟା ତ ତମର ସେଇ ମୁଁ ତ ଜାଣିଛି ତମର ହଁ ଅନର୍ସ ଥିଲା ସାଂସ୍କିରିଢି ହଷ୍ଟେଲ ଥିଲା ତମ ମାଙ୍କ ଦେହ ଖରାପ ଥିଲା ବୋଲି ଆସଚ କିନ୍ତୁ ମୋର ସବୁ ମନେ ମାନେ ମ୍ୟାଚ୍ ଖାଉଚି ତମ ଯୋଉ କଥା ଗୁରା କହିଥିଲ।
କେଯିଣି ହେଇଥିବ।
ହଁ ହେଇଥ ବାଇ ମିଷ୍ଟେକ ହେଇଯାଉଚି ଆଉ ଚଳିବ ସେଥିରେ କିଛି ନାଇଁ।
ଫୁଣି ବର୍ଷା ପବନ ଫୁଣି ଆଇଆନି।
ଫୁଣି ଆସିଲା ବା ଲୁଗା ବଟା ଅବିିକା ରିସେଣ୍ଟିଲ ଦିଟା ବେଳେ ପକେଇଚି, ଅଁ ମାନେ ଅଢେ ଇଠି ମେଘ ଫେଘ ଆସିଲାଣି। ଫୁଣି ଲୁଗାପଟା ଆଣିବା ପଡେ ଏମିତି ଦୌଡା ଦପଡା ହେଇକି ଲେପ ଲାଇଟ ହେଇକି ତ ଏଇଠି ଉ
ଜର ଥଣ୍ଡା ଆଖି ଧରୁଚି ଛୁଆଙ୍କର ହଁ।
ତଳ ଉପର ହେଇକି ଆଉ।
ଆପଣଙ୍କ ଘରେ କିଏ ଅଛନ୍ତି ଆଣ୍ଟି?
ମୋ ଘରେ ଶାଶୁ, ଶ୍ୱଶୁର, ସ୍ୱାମୀ, ଛୋଟ ପୁଅ ଆଉ ହାପି ଫ୍ୟାମିଲି ଆଉ।
ହୁଁ ତା ଗୋଡ ଏବେ କେମିତି ଅଛି?
ଗୋଡ ଏଇନା ଠିକ୍ ଠା ନା ନା ବାଁ ଗୋଡର ନଳି ଗୋଡଟା ଭାଙ୍ଗି ଯାଇଚି ଯୋଉ ତା କି ଗ୍ୟାସ୍ ଟାଙ୍କି ଟା ପଡିଗଲା, ଗ୍ୟାସ୍ ଟାଙ୍କି ଟା ଭାଇ ପ ପକେଇଦେଲା ତ ଆଉ ସେଇ ଛୋଟ ଛୁଆ କଁଳା ହାଡ ସେ ଫ୍ରାକ୍ଚର ହେଇଗଲା ପ୍ରେସର ପଡିଲା ନା ଫୁଲ ଟାଙ୍କିଟା।
କଣ ଅଛି ଖେଳୁ ଖେଳୁ ପଡିଗଲା ନା କଣ?
ହ୍ୟାଲୋ କଣ କହିଲା?
ମୁଁ କହିଲି ଗୋଡ ପ୍ଲାଷ୍ଟର ହେଇଚି ନା ସେ ଯୋଉ
ନା ନା ପ୍ଲାଷ୍ଟର ନୁହଁ ଆମର ପ୍ଲାଷ୍ଟ କ ମୁଁ ବଧ୍ୟିଥିଲି ତ ତାର ଏଇଟା ହେଲା ଦେଢ ମାସ ବନ୍ଦା ହେଲାଣି କଟକ ବି ଏକ୍ସରେ କରିଥିଲୁ ଭଲ ଅଛି ପଡିଚି ଆଉ ବାଇ ଟିକେ ଟିକେ ଅଛି ଯୋଉ ଘସା ଘଷି କଲେ କିନ୍ତୁ ଛୁଆଙ୍କର ଆକ୍ଚୁଆଲି ପ୍ଲା ହବା କଥା ଛୁଆଙ୍କର ପ୍ଲାଷ୍ଟର କରିବାଟା ନିହାତି ଦରକାରେ। ଛୋଟ ଛୁଆ ନା ଏମାନେ ମାନିବେନି।
ହୁଁ
ଆଉ ଏଇଭଳିଆ ଆଉ। ହ ହଁ ସେମତି ଆଉ। ଭଲ ମନ୍ଦ କଣ ଆଜିକା ଡେଟରେ ଭଲ କଣ ଦେହ ମଣ୍ଡ ଭଲ କଣ ମନ୍ଦ ସମୟ ସବୁ ମାନେ ଯିଏ ଭଲ ମନ୍ଦ ହିଁ କରୁଛି ସିଏ ହିଁ ଜାଣିଥିବ। କୁପରେ ଆମର ମାନେ ରେ କିଛି ନାହିଁ ଆମେ କଣ ଆମେ ଖାଲି ଆଇଛେ ଏଠି ମାନେ କଣ ଯେମିତି ଯାତ୍ରା ପାଟିରେ ରୋଲ ଆମର ରୋଲ ସରିଗଲେ ଉପରକୁ ଯିବା ପକୁତରେ ଏଇଟା ଦୁନିଆଟା ହଉଚି ରଙ୍ଗମଞ୍ଚ। ମାନେ ଏଠି କଣ ସେଇ ଇ ଗୋଟିଏ ମାନେ ଗୋଟିଏ ଲିଙ୍ଗ ର ସ୍ତ୍ରୀ ସେଇ ମାଉସୀ ହଉଛି ସେଇ ପିଇସ ହଉଛି ସେଇ ଭଉଣୀ ହଉଛି ସେଇ ବାପ ମା ହଉଛି ସବୁ କିଛି। ସେଇ ପୁଅ ପୁଣି ବାପା ହଉଛି ସେଇ ସ୍ଵାମୀ ହଉଛି ସେଇ ପିଇସା ହଉଛି ସବୁ। ଆମର କଣ ସେଇ ରଙ୍ଗମଚ କିଛି ନାହିଁ ନିଜର ରୋଲ୍ ସାରିକି ଯେଝା ଯେଝା ଟାଇମ ହେଇଯିବ ଉପରକୁ ଟିକେଟ କାଟିବା।
ବାସ୍
ତ ବେଟ୍ରୋଲ ବ୍ୟାନ ଏଥିରେ କିଛି ନାହିଁ।
ହଁ
ଲବୋହୋ ମାୟା ଏଠି କିଛି ନାହିଁ। ସଂସାରରେ ଯାହା ଟିକେ ଥିଲା ଆଗୁରୁ ଏବେ ଯୋଉ ମାନେ ପୁରା ଇଏ ହେଇଗଲାଣି ନା ସୋସିଆଲ ମିଡ଼ିଆ ସବୁ ଉ ହୁଁ ସୋସିଆଲ ମିଡିଆରେ ତ ପୁରା ମାନେ ବେଶୀ ତ ଲେଡିଜ ମାନେ ତ ପାଗେଳି ହେଇଯାଉ ଯଦି
ଆଜିିବା ମୁଁ ଖାଇଲାବେଳେ ଆମ ଗାଁରେ ଦିଟା ସ୍ତ୍ରୀ ଲୋକ ସେ ଯାହା ହଉଛନ୍ତି ମୋ ମା କ ମୁଁ ଦେଖଉଥିଲି ବଡ଼ ମା ଦେଖେ ହ କହିଲା ଝିଅ ମାନଙ୍କ ଠାରୁ ତ ବୋଉ ମାନେ ଅଧିକା ହଉ
ରିଲ୍ସ କରିବା ଚକରରେ ମାନେ ସେ ଯେମିତିଆ ଛାଡୁଛନ୍ତି ତମ ମଣ୍ଡ ଖରାପ ହେଇଯିବ। ଛି ବ୍ଲାଉଜ ଫ୍ଲାଉଜ ଖୋଲି ଇଏ କରି ସିଏ ତ କହୁଥିଲେଆମେ ହ୍ୟାଲୋ
ଆଜ୍ଞା
ତମର ହୋଇକା ସ୍ୟାଡେ ମୁଡ୍ ଥିଲା ନା ହାପି ମୁଡ୍ ଥିଲା ସତ କହିବ।
ମୋର ସ୍ୟାଡେ ନ ଥିଲେ କି ହାପି ନଥିଲା ନର୍ମାଲ ଥିଲା।
ମତେ ନୁହଁ ସେଇଆ କୁ ମାନେ
କିନ୍ତୁ ଟିକେ ମାନେ ଚୁପଚାପ୍ ଥିଲି ଆଉ